କଣ କରୁଛୁ?
ହଁ ଏମିତି ବସିଛି ଆଉ ତମେ କଣ ତମେ କଣ କରୁଚ?
ମୁଁ ବି ସେମିତି ବସିଛି ଆଉ
ଖେ ହିଁ ଖିଆ ପିଆ ଶୋଇଲାଣି।
କଣ ଖାଇଚ?
ଆ ସକାଳୁ ଯାଇକି ବରା ଫରା ଖାଇକି ଆସିଥିଲି ଆଉ ତମେ କଣ ଖିଆ ପିଆ କରିଚ।
ହଁ ମୁଁ ବି ଅଳଖିଆ ଦିଟା ଖାଇଥିଲି ଆଉ
ଓ ହୋ ଦେହ ପା ଭଲ ଅଛି ନା।
ହଁ ତମର
ହୁଁ ସେମତି ଭଲ ଆଉ।
ତମର କୋଉ ଘର କୋଉଠି?
ଆଡ୍ରେସ୍ କୁହା ହବନି।
କୁହା ହବନି ନା ସେ ଡିଷ୍ଟିକ୍ ଫିଷ୍ଟିକ କଉଠି କହିବନି।
ସେଟା କୁହାହଉନି ବା।
ଓ ହଉ।
ସେଟା କହିଲେ କଣ କି ବ୍ଲାଙ୍କ୍ କଲ ହେଇଯାଉଛି।
ଓ ତମ ଆଡେ ଭଲ ଜାଗା କଣ ଅଛି?
ଆମ ଆଡେ ଭଲ ଜାଗା ଅଛି ବୁଲିବା ପାଇଁ
କଣ ଯାଗା କଣ?
ସେ କଣ ପ୍ରପର ଆଡ୍ରେସ ଦେଇହବ କି ଦେଇହଉନି ପା।
ଆଉ
ଦେହି ହଉଥିଲେ ତ ସମସ୍ତେ ଦେଇକିରି କଥା ହନ୍ତେ। କେତେଟା କମ୍ପ୍ଲିଟ ହେଲାଣି?
ମୋର ଏଇଟା ହବ ଏଗାର।
ନୁଆ ବଧେ।
ହଁ ତମର?
କମ୍ପିଟି ସରିଲାଣି ଯେ ପେମେଣ୍ଟ ପେଣ୍ଡିଙ୍ଗ ଅଛି।
ହୁଁ। ଆଉ କଣ ସବୁ ଭଲ?
ହୁଁ ଭଲ ଆଉ ପଢ଼ାପଢ଼ି କଣ ଚାଲିଛି ନା ପଢ଼ା ସଇଲାଣି?
ନାଇଁ ସରିନି। ତମର?
ଆ ମୋର ସଇଲାନି।
ଆଉ ଏବେ କଣ କରିବ ବୋଲି ପ୍ଲାନିଂ କରିଛ? ଏଇନା କଣ କରିବ?
ଏ ମୋର ସଇଲାନି ନଏ ଦି ତିନି ବର୍ଷ ହେଲାଣି।
ଜବ୍ ଫବ୍ କଣ କରୁଛ ନା କଣ?
ନାଇଁ ନାଇଁ ଏବେ ଟାଇଲ୍ କାମେରେ ଯାଉଛୁ।
ଉଁ। ଏଇନେ କାମ ଉପରେ ଅଛ ନା କଣ?
ନାଇଁ ନାଇଁ ଆଜି ଯାଇନି ଭାଇ ଛୁଟି କରିଥିଲି। ଯାଇନି ଆଜି।
ହଉ ଆଉ।
ତମର ପଢାପଢ଼ି ସରିଛି ନା ସ?
ନାଇଁ ସରିନି ହଉଛି ଆଉ। ପଢା ସହିତ କାମ।
ମୁଁ ଏଇ ଆମ ସେଟରିଙ୍ଗ ଅଛି ଆଇଚି ହାରି।
ରାଉଲକେଲା।
ନାଇଁ ସେଟ୍ରୀଙ୍ଗ୍।
ଆଛା ଆଛା ଆଉ ଯୋଉଁ ଫ୍ଲାଇ ବୋର୍ଡ଼ ସେଟ୍ରୀଙ୍ଗ୍ ତ?
ହୁଁ ହୁଁ।
ଓହୋ କେତେ ନାକେ କଣ ଦଉଛନ୍ତି। ମିସ୍ତ୍ରୀ ନା କଣ ହେଲ୍ପର?
ଆଁ ଆମ ନିଜର।
ନିଜର ଦେଖାଶୁଣା କରୁଛ ନା କଣ?
ହଁ ସେମିତି ଦେଖାସୁଣା ଯଉଠିକି କାମ ପିଲା ନଥିଲା କାମ ସବୁ
ଓହୋ। ଭଲ ବସିଲେ କିଏ ପୁଅ ପିଲା ବସିଲେ କିଏ ଦବ।
ହୁଁ। ମୋର ଏବେ ପ୍ଲସ ଥ୍ରି ସରିଲା।
ସରିଲା। ଆଉ ଆଗକୁ କଣ ପଢାପଢି ଯୋଜନା ନା ଏ ସେଇ ସେଟରିଂ ଯିବ
ନାଇ ପଢା ଟାକୁ ଜାରି ରଖିଥିବି ତାପରେ ଏଇଟା ବି ଚାଲିଥିବୁ ଆ
ହ ହଁ କାମ କରିବ? ଆଉ ଛୋଟିଆ
ଐରଟେଲ ନା ଜିଓ ଜିଓ। ନାଇଁ ମୁଁ ଏଟେ କାମ ଏଇନା ବସିଛି ଆଉ ଯାହା ଫେର ମୁଁ ଏଇଠି ଅଛି। କାମ କରୁଥିବ ଆଉ ଗୋଟେ କାମ କରୁଥିଲ ଆଇନା ହାଲୋ ଏଇ ଯୋଉଁ ସିମ ଯୋଉଁ ଇଏ କରିବା ପାଇଁ ଆସୁନାହାନ୍ତି
ହୁଁ ହୁଁ।
ସେତ ଚିହ୍ନା ଅଛନ୍ତି କହିଲେ ସିମ ଚେଞ୍ଜ କରିବେ କି ମୁଁ କହିଲି ନାଇଁ ଆସ ଦେଖିବା ଆଉ କେତେବେଳେ କରିବା ଆଉ ସିଏ କହୁଛନ୍ତି ମାଣ୍ଡୁ ସହିତ କଥା ହଉଚି
କୋଉ କମ୍ପାନୀ?
ଏଇ ଜିଓ ରୁ ଐରଟେଲ।
ମାଗେଣା ତ?
ହୁଁ।
ଏୟାରଟେଲୁ ଜିଓ ସିମ୍ ମାଗଣା।
ହୁଁ ମାଗଣା ମାସେ ନାସେ ଫ୍ରି ପୁଣି ଗୋଟେ ବାଲ୍ଟି ନହେଲେ ଇୟରଫୋନ ନହଲେ ଛତା ଯାହା ଗୋଟେ ଦେବେ ଘଣ୍ଟା ବଲ
ଆମ ଆଡ଼େ ଆଇଲେ ତ ବାଗ ହନ୍ତା ଆମ ଆଡ଼େ ବହେ ଚେଞ୍ଜ କରିପକାନ୍ତେ।
ସେଇଟା ତ ମୁଁ କହୁଛି ତମର କୋଉଁ ଏରିଆ ପଚାରୁଛି। ଡିଷ୍ଟି ଟା କହୁନ କାଲି ପୁଣି ଆମେ କଥା ହଉଥିଲୁ ନା ନାଇଁ ଜଣଙ୍କ ସହିତ
ଆ ଢେଙ୍କାନାଳ ଭୁବନ ଜାଣିଛ
ଭୁବନ।
ହୁଁ।
ଆଉ ଭୁବନ ଆମ ଘର ଭୁବନ।
କୋଉ ସାହି,
ଭୁବନ କ ପପର ଭୁବନ ନୁହଁ ଭୁବନ ବିଶାଳ
ଏ ଏ
ଭୁଷଳ ପଞ୍ଚାୟତ।
ଭୁଷଳ ପଞ୍ଚାୟତ
ଉଁ
କୀର୍ତ୍ତନପୁରୁ
ନାଇଁ ନାଇଁ ଯୟପୁରୁ
ଜୟପୁର ଚଣ୍ଡିପାଳ ଜୟପୁର ଏଇଟା ଆଉ
ଆ ତମର
ହଁ ମୁଁ ଆ ମହୁଲପାଳ।
ହଁ ମହୁଲପାଳ ମୋ ନାନୀ ଘର।
ହୁଁ
ହୁଁ ସେ
ଓ ହୋ,
ହ ମୁଁ ଯେତେ ଜଣଙ୍କ ସହିତ କଥା ହେଲି ମୁ ସବୁ ଢେଙ୍କାନାଳ।
ହୁଁ,
ଢ଼େଙ୍କାନାଳ ଯାଯପୁରୁ। ସବୁ ଏଇ ପାଖାପାଖିରେ ଅଛନ୍ତି ଆଉ।
ହୁଁ। ଗୋଟେ ପା ଗାଇଡ ଲାଇନ ହେଇଛି କେହି କାହାକୁ ଡିଟେଲସ ଦଉନାହାନ୍ତି ଡିଟେଲସ ଦେଲେ ମାନେ କଣକି କି କଲ୍ଟା ତୁମର କଟୁଛି କଲ୍ଟା ତୁମର କ୍ୟାନସେଲ ହେବ। ଯେଉଁ କଥା ହେଇଥିବ ସେ କଲ୍ ଗୁରା ତମ ରିଜେକ୍ଟ ହେଇଯିବ।
ତିରିଶ ଦିନ ବେଳକୁ।
ଆଁ।
ଏଇ ଯେଉ ଯେତେବେଳଳେ ତିରିଶ ଟା କଥା ହେଇସାରିବୁ ସେତେବେଳୁ ରିଜେକ୍ଟ ହେଇଯିବ ହେରା।
ଆଉ।
ମାନେ ଆଉ ମୁଁ ତ କାହିଁକି ସମସ୍ତ ଟିକ ସହିତ ସବୁ କଲେୁ ଆଡ୍ରେସ ଫାଡ୍ରେସ କଥା ହଉଛି
ନାଇଁ ସେମିତି କଥା ହେବନି କଥା ହେଲେ ଏଇରା ରିଜେକ୍ଟ ହେଇଯିବ।
ମାନେ ଏଇ ଯୋଉ ତିରିଶ ଟା କଥା ହେଇସାରିଲା ବେଳକୁ କିଛି କଲଗୁରେ ଏଥିରୁ ରିଜେକ୍ଟ ହେଇଯିବ ଆଁ।
ହୁଁ ଆଡ୍ରେସ ଟା କାହାକୁ ପଚାରିବନ ଏମିତି ନର୍ମାଲି ତମର କଥାବାର୍ତ୍ତା ହବ। ସାଙ୍ଗ ସାଥୀ ଭଳିଆ କଥା ଆଉ।
ଓ ହୋ ଆଉ।
ଆଡ଼୍ରେସଟା ପଚରା ପୁଚୁରି କଲେ ରିଜେକ୍ଟ ହେଇଯିବ। ମୁଁ ବି ଜାଣିନଥିଲି ପା ମୋର ପା ରିଜେକ୍ଟ୍ ହେ ଯାଇଛି।
ମୁଁ ଏ କାଲିଠୁ କରୁଚି।
କାଲି ଜଇନି କରିଚ।
ହଁ।
ପନ୍ଦରଟା ଖଣ୍ଡେ କମ୍ପ୍ଲିଟ୍ କରିଦିଅ ଦେଖ କେତେ କଣ ଆଉଚି ନହେଲେ ନାଇଁ ତିରିଶଟା କମ୍ପ୍ଲିଟ୍ ହେଲେ ଆସିବ ଆଉ।
ହଁ ହଉ ଆଉ। ମୁଁ ଦଶଟା କଲିଣିି।
ଉଁ।
ଦଶଟା କଲିଣି।
ଦଶଟା କଲଣି ଯେ ଦଶଟାକେରେ ଦେଖ କେତେ କଣ ଯାଉଛନ୍ତି। ଆ କଥା ହେବ ନର୍ମାଲି ଏମିତି କଥା ଚାଲିବ କିନ୍ତୁ ଆଡ଼୍ରେସ୍ କାହାକୁ ପଚାରିବନି ଆଡ୍ରେସ୍ ପଚାରିଲେ ରିଜେକ୍ଟ କଲ ରିଜେ ହେଇଯିବ
ନାଇଁ କାଉଣ୍ଟିଙ୍ଗ ତ ସବୁ ହେଇଛି।
କାଉଣ୍ଟିଙ୍ଗ ସବୁ ତମର ସେଇଠି ଦେଖିବ କେତେ ବ୍ରାଙ୍କ କଲ୍ ଥିବ।
ଖରାପ ପଚାରିବା ନି ଆଉ।
ସେ ଯିଏ ହେଉନା କାହିଁକି ଚିହ୍ନା ପିଲା ହେଲେ ବି ଆର ପଚରା ପୁଚୁରି କରିବନି କାହାକୁ।
ଆଉ ଦେହ ପା ସବୁ ଭଲ?
ବେକାରୀଆ କଥା ହେଇଗଲେ ତମର ଲସ୍ ହଁ।
ସେଇ ପରା ଆଉ ଦେହ ପା ସବୁ ଭଲ?
ହଁ ଭ
କଣ ଗାଡ଼ି ସାଉଣ୍ଡ ଆଉଚି?
ଏରା ଗାଡି ଚଲଉଛି। ତମେ ଓଲ୍ହୋଉନ ଓହ୍ଲେଇ ପଡ଼ ମୁଁ ଏଇ କରେ ନେଇ ପଲେଇବି। ନା ଏରା ବୁଣା ହେଇଥିଲା କି?
ହ୍ୟାଲୋ।
ଆ ତାହାଲେ ଏରା ନବାନି। କର
ବିଲ କୁୁ ଯାଇଛ?
ହୁଁ ଔଷଧ ପଡ଼ୁଚି ବିଲରେ ତ।
ତଳି?
ଧାନ ବୁଣା ହେଉଛି ଧାନରେ ଔଷଧ ପକା ହଉଛି।
ହଁ।
ହୁଁ।
ଆମର ବି ପକା ହଉଥିଲା ଆଉ। ଔଷଧ ପ ପକେଇବାକୁ ଯାଉଛ ନା ପକେଇବ?
ପକା ହେଲାଣି ଦି ଖଣ୍ଡ ଆଉ ଦି ଖଣ୍ଡ ଅଛି ପକେଇବାକୁ ଆଉ। ଅହ। ଚାଲନା ସେଇ କରେ ସେଇ କରେ ଚାଲ। ମୁଁ ସେପଟେ ନେଇ ଯାଉଛି। ହଁ ହେଇଗଲାଣି ଟା ଆ ହେଇଗଲା। ସରିଗଲା ହେଇଟା। କଟ